ନମସ୍କାର। ଆଉ ମ୍ୟାଡାମ ଆପଣ କଣ କରୁଥିଲେ? ମୁଁ ଏଇ ମୁଁ ଜଣେ ବନ୍ଧୁଙ୍କ ସହିତ କଥା ହଉଥିଲି ଆଉ।
ଓହଁ, ଆଜି ତ ବହୁତ କଲ ଆସୁଥିବ ଯେ ଆସ ବୁଲିବା ପାଇଁ ଯିବା କି କଣ କରିବା ବୋଲି?
ହଁ କଲ ଆସୁଛି କିନ୍ତୁ ସମସ୍ତେ ଯି ପ୍ରାୟ ତ ସା ବନ୍ଧୁ ମାନେ ଜାଣିଛନ୍ତି କି ମୋର ଗୋଟେ ଛୋଟ ଛୁଆ ଘରେ ଅଛି। ଆଉ ଛୁଆକୁ ଧରିକି ସବୁଆଡେ ଟିକେ ଖରାରେ ଗରମ ବି ବହୁତ ଜୋର ହଉଛି ନା। ଟିକେ ବୁଲିବା ଟିକେ ଅସମ୍ଭବ ହବ ଆଉ ସେଥିପ୍ରତି ଟିକେ ଦେଖି ରଖି ଆଉ। ହଉ ମ୍ୟାଡାମ ମୁଁ କହୁଥିଲି କି ଆମେ ଆଜ୍ଞା କହନ୍ତୁ? ଟିକେ ଆମେ ଟିକେ ବର୍ତ୍ତମାନ ନାରୀ ଶିକ୍ଷା ଉପରେ କଥା ହବା।
ହଁ କୁହନ୍ତୁ?
ହେଲାକି, ମୁଁ କହିଲି ମ୍ୟାଡାମ ଆପଣ ଦେଖିଥିବେ ଆ ସମାଜ ରେ ବର୍ତ୍ତମାନ ନାରୀ ଶିକ୍ଷା ପ୍ରତି ଯେତିକି ମାନେ ଗୁରୁତ୍ୱ ଦଉଛନ୍ତି ସରକାର ହେଲାକି ତଥାପି ଆମର କି କିଛି କିଛି ଜାଗା ଅଛିବା ଅଞ୍ଚଳ ଅଛି ବା ଗାଁ ଜାଗା ଆପଣ କୁହନ୍ତୁ। ହୁଁ ସହରୀ ଜାଗାରେ ହୁଏତ ହେଉଥିବ କହିବା ନିମୁଁ ସେବିଷୟରେ ପ୍ରାୟତଃ ଗାଁ ମାନଙ୍କର ଦେଖିବି ଯୋଉଠକିି ଟିକେ ଆର୍ଥିକ ହଁ ଅସୁବିଧାରେ ଲୋକମାନେ ରହୁଚନ୍ତି ହେଲାକିି ସେଜାଗାରେ ଘରେ ଧର ତିନି ଜଣକି ପାଞ୍ଚ ଜଣ ପିଲାଛୁଆ ଥିବେ ସେ ଜାଗାରେ ଦେଖିବେ କିି ବିଶେଷ କରିକି ଘରର ବଡ଼ ଝିଅ ମାନ ହେଲାକି ସେମାନେନା ଟିକେ ପାଠ ପଢା ପ୍ରତି ସ୍ ର ଟିକେ ନିବୃତ୍ତ ହେଇଯାଉଛନ୍ତି। କାହିଁକି କହିଲେ ବିଶେଷକରି ଦେଖ ହଁ କୁହନ୍ତୁ?
କାହିଁକିନା ଘର ଆ ମାନେ ଏବେ କାରତ ସହରାଞ୍ଚଳ କଥାତ କମ୍ ମାନେ ଗୋଟେ ଦିଟା ଛୁଆର ସମସ୍ତେ ଆଉ ମାନେ ଛୁଆ ନୁହଁ କିନ୍ତୁ ଗାଁ ଅଞ୍ଚଳ ମାନେ ଯୋଉ ମାନେ ଛୁଆ ତାଙ୍କର ଅଧିକ ଦରକାର କାଁି ନା ଶାଶୁ ଶଶୁର ନାଇଁ ପୁଅଟେ ପାଇଁ ଆ ଆଶା କରନ୍ତି ତ ସେଥିପାଇଁ ଯଦି ଝିଅ ଦି ତିନିଟା ହେଇଯାଏ ମାନେ ପୁଅଟେ ପାଇଁ ଆଶା କରିକି ରହିଯାଆନ୍ତିତ ହୁଁ ତ ଯଦି ବହୁତ୍ ପିଲା ହେଇଯାଆନ୍ ତି
ଆଜ୍ଞା।
ଯଦି ବହୁତ୍ ପିଲା ହେଇଯାଆନ୍ତି ତସେମାନେ ପାଠ ପଢିବା ବହୁତ୍ ଅସୁବିଧା ହେଇଯାଏ ସେତ ନିଜେ ମାନେ ଜଣେ ଇନକମ୍ କଲେ ତିନି ଚାରି ଜଣ ଖାଇବେନା ତ ତାଙ୍କ ପାଠ ପଢାଟା ଟିକେ ସେଇଠୁ ହୁଁ ତ ସେଇଠି ଟିକେ ପାଠ ପଢାଟା ବନ୍ଦ ହେଇଯାଏ ଆଉ।
ପାଠ ପଢାତ ବନ୍ଦ ହେଇଯାଏ ହେଇଯାଏ ମାନେ ଅଭାବ ଅସୁବିଧା ଦେଇ ଯୋଉ ଗତି କରିବାର ଯୋଗୁ ଯୋଉ ଚାରି ପାଞ୍ଚ ଜଣ ଭାଇ ଭଉଣୀ ଆପଣ କହିଲେ ବା ଲୋକମାନଙ୍କର ହେଇଥାଏ ସେଠି କଣ ହୁଏକି ଆର୍ଥିକ ଅନଟ ଭାବ ଯୋଗୁ ଗୋଟେ ବଡ଼ ଝିଅ ଯେତେବେଳେ ଥାଏ ବା ବଡ଼ ପୁଅବି ମଧ୍ୟ ଆପଣ କହିପାରନ୍ତି। ହେଲାକିି ସେମାନଙ୍କୁ ଟିକେ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼େ କି ସେମାନଙ୍କୁ ମଧ୍ୟ କୁହାଯାଏ କି ହଁ କି ବ ବଡ଼ ଝିଅ ଘରେ ରହିଯାଅ ଘର କାମ କରିବ କିପଇସାର ଅସୁବିଧା ଅଛି ଅଧିକା ପଢି ହବନି
ପଢି ହବନି ତାପରେ ଆଉ ଗୋଟେ କଥା ମ୍ୟାଡ଼ାମ୍ ମାନେ ଯଦିବିି ଦି ତିନିଟା ଝିଅବି ଯାହାର ଥାଏ ତ ସେମାନେ ଭାବନ୍ତି ଯେ ନାଇଁ ଆମେ ଯଦି ଗୋଟେ ଝିଅର ଅଳ୍ପ ବୟସବି ହେଇଥାଉ ମାନେ ବାହାଘର ବୟସ ନ ହେଇକିବି ତା କମ ବୟସବି ଯଦି ହେଇଥାଉ ସେମାନେ ଭାବନ୍ତି ଯଦି ଆମେ ଗୋ ହଁ। ବାହାଘର ଗୋଟେ ଝିଅକୁ କରିଦବା ତଆମର ଆହୁରି ଦିଟା ଝିଅ ଅଛନ୍ତି ତସେଥିପାଇଁ ଲୋକ ମାନେ ପା ପାଠ ପଢା ବନ୍ଦ କରିଦେଇକି ମାନେ ପିଲାମାନାନଙ୍କୁ ବାହାବି କରିଦଉଛନ୍ତି ସେଇ ଯୋଗୁ ପାଠ ପଢା ବନ୍ଦ ହେଇଯାଉଚି ଆଉ। ପୁଅ ହଉ କିମ୍ବା ଝିଅ
ହଁ ନା ହଁ ପାଠ ପଢା ଆପଣ ଯୋଉଟା କହିଲେନିକି ପାଠ ପଢାତ ବନ୍ଦ ହେଇଯାଉଚି ଯୋଉ ବାହାଘର ଯଦି ଯୋଉ ଜାଗା ଦେଖିବେ ଝିଅ ମାନେ କମ୍ ପଢିକି ବାହା ହେଇଯାଉଚନ୍ତି ସେମାନଙ୍କର ଧର ବାହାଘର ପରେ ବହୁତ୍ ଅସୁବିଧାର ସମ୍ମୁଖୀନବି ଭୋଗିବାକୁ ପଡ଼ୁଚି ଦେଖିବେକି ବର୍ତ୍ତମାନ ଯୁଗରେ ଦେଖନ୍ତୁ ବୋଉ ଝିଅ ଅଛନ୍ତି ମାନେ କିଏ ମାନେ ମାନେ ମୃତ୍ୟୁବରଣ କରୁଚନ୍ତି ବିଭିନ୍ନ ପ୍ରକାରରେ ଯଦି କିଛି ଅସୁବିଧା ହଉଚି ତାଙ୍କର ଶାଶୁଘର ମାନଙ୍କର ଯେମିତି କୁହନ୍ତୁ। ସେ ସମୟରେ କିଏ ଅସୁବିଧା ଭୋଗୁଛି ଗୋଟେ ଝିଅଟି ହିଁ ଭୋଗୁଚୀ ହେଲାକି।
ହଁ।
ଝିଅଟି ଅସୁବିଧାରେ ସମ୍ମୁଖୀନ ହଉଚି ତାପରେ ମୁଁ। ହଁ ମୁଁ ମୁଁ କହିବିକି ବର୍ତ୍ତମାନ ତ ଦେଖୁନ୍ ସରକାର। ତ ପାଠ ପଢିବା ପାଇଁ ନାରୀମାନଙ୍କ ପାଇଁ ବହୁତ ପ୍ରକାର ବ୍ୟବସ୍ଥା କଲେଣି। ଖାଲି ନାରୀମାନଙ୍କ ପାଇଁ ନୁହଁ ଛୁ ମାନେ ପୁଅମାନଙ୍କ ପାଇଁ ମଧ୍ୟ କରୁଛନ୍ତି। ଉଭୟଙ୍କ ପାଇଁ କରୁଛନ୍ତି ବିଶେଷକରି ଦେଖିବେ ସ୍କୁଲରେ। ଛୋଟ ଛୁଆମାନଙ୍କୁ ପାଠ ପଢିବାପାଇଁ ସ୍କୁଲ ବ୍ୟାଗ ହେଲା।
ଏରେ। ବୁଟୁ ସେ ବ୍ୟାଗ୍ ତାପରେ ଡ୍ରେସ ବହି ସବୁକିଛି।
ପେସ୍ ସବୁ କିଛି ମିଳୁଛି ସାଇକେଲ ବି ମିଳୁଛି। ଆଜ୍ଞା ଆଜ୍ଞା ପର୍ଥ ରାଶି ମଧ୍ୟ ମିଳେ।
ତ।
ଧର ମଧ୍ୟାହ୍ନ ଭୋଜନ ବି କୁହନ୍ତୁ ମିଳୁଛି।
ହଁ ମଧ୍ୟାହ୍ନ ଭୋଜନ ବି ଦିପହରେ ଦଉଛି।
ଦିଆଯାଉଛି ଏମିତିକିି ପିଲାଟିଏ ସୁ ସ୍ଥ ରହିବା ପାଇଁ ଜନ୍ମରୁ ମଧ୍ୟ ଅଙ୍ଗନବାଡିରେ ଅଣ୍ଡା ବି ଦିଆଯାଏ ଛତୁଆ ଦିଆ
ଅଣ୍ଡା ଛତୁଆ ହଁ।
ବିଭିନ୍ନ ପ୍ରକାର ଉପାୟରେ ସରକାର ଇଏ କରୁଛନ୍ତି କିନ୍ତୁ ଉଁ ମାନେ କିଛି। କିଛି ଜାଗାରେ ଅଛି ଯୋଉଠିକି କିଛି ଝିଅମାନେ ଅବହେଳିତ ହଉଛନ୍ତି।
ଝିଅ ହଉ ପୁଅ ହଉ ତ ପୁଅ ଯଦି ବଡ ହେଇଯାଏ। ସମାନେ ଅଳ୍ପ ପାଠ ପଢା। ବି ବନ୍ଦ କରିଦନ୍ତି ଯେ ଘରର ଗୋଟେ ମାନେ କାମ ଯଦି ଜଣେ ଲୋକ କରୁ ଥିବ ନାଇଁ ମୋ ପୁଅ ବାହାରିଲାଣି ସିଏ ବି ମତେ କିଛି ସାହାଯ୍ୟ କରୁ ତ ଆର୍ଥି କ ଅନୁସାରେ ନେଇକି ଯଦି ହୁଁ ଯଦି ଆର୍ଥିକ ସମସ୍ୟା। ନାଇଁ ତାପରେ ଆଉ ଗୋଟେ କଥା ଯଦି ଯାହାର ପଇସାପତ୍ର ଅଛି ସେମାନେ ତ କେବେ ବି ଚାହିଁବେନି ଯେ।
ଆଉ ଆଉ ଗୋଟେ କଥା କି ମ୍ୟାଡାମ ମୁଁ କହିଲି କି ନା ସିଏ ତ କାମ କଥା କହିଲେ। ଆପଣ ଜାଣିଥିବେ କି। ସ୍କୁଲମାନଙ୍କର ଯୋଉ କାନ୍ଥରେ ଦେଖିଥିବେ ଲେଖା ହେଇଥିବେ ଗୋଟେ ନାରା ଆମର ଅଛି। ସରକାରଙ୍କ ଯୋଉଟା ଅଛି କି ସଭିଏ ପଢନ୍ତୁ ସଭିଏ ଗଢନ୍ତୁ ଏଇ ନାରା ଟି ଲେଖା ଅଛି କି ନାଇଁ? ଯଦି ଆମ ଘରର ସର୍ବଶିକ୍ଷା ଅଭିଯାନ ନାମରେ ଯୋଉ ଜିନିଷଟା କି ପରିଚାଳିତ ହେଉଛି ହେଲା। ତ ସରକାର ସେଇଟା ଦେଖୁଛନ୍ତି ଯଦି ସଭିିଏଁ ପଢିବେ ସଭିଏଁ ଗଢିବେ। ମାନେ ଗଢିବ ଅର୍ଥ ତାଙ୍କର ଭବିଷ୍ୟତକୁୁ ଯଦି ଗଢି ତୋଳିବେ। ହେଲାକି ତା ମାନେ ଆପଣ କୁହନ୍ତୁ ଗୋଟେ ଝିଅ ହଉ ଗୋଟେ ପୁଅ ହଉ ବର୍ତ୍ତମାନେ। ସମସ୍ତେ ସମସ୍ତଙ୍କ ବିନା ଅବିଚ୍ଛେଦ୍ୟ ଯୋଉଟା ଅଙ୍ଗ କୁହନ୍ତି ବା ଗୋଟେ। ପୁରୁଷ ସହିତ ଗୋଟେ ନାରୀ ମଧ୍ୟ କାନ୍ଧ ମିଳେଇକି ବ ର୍ତ୍ତମାନ ସମୟରେ ଚାଲି ପାରୁଛି ଚାଲିପା ନିହାତି ଚାଲି ପାରୁଛି ହଁ କୁହନ୍ତୁ।
ମୁଁ କହିଲି ପୁଅ ଆଜିକାଲି ଯେତିକି ବି କରିପାରୁଛି ଝିଅ ବି। ଝିଅମାନେ ବି ଆଜିିକାଲି ସେତିକି ବି କରୁଛନ୍ତି ସମସ୍ତଙ୍କର ସମାନ ଅଧିକାର।
ପୁଅଟିଏ ଗାଡ଼ି ଚଲେଇଲେ ମଧ୍ୟ ଝିଅଟିଏ ଗାଡ଼ି ଚଲେଇ ପାରୁଛି ପୁଅଟିଏ ଟ୍ରେନ୍ ଚଲେଇଲେ ଝିଅଟିଏ ଟ୍ରେନ ଚଲେଇ ପାରୁଛି ବି ଆପଣ ଉଡାଜାହାଜ ବି କୁହନ୍ତୁ ଝିଅମାନେ ମଧ୍ୟ ଏବେ ଉଡାଜାହାଜ ବି ଚ ଲେଇଲେଣି ସବୁ କିଛି କ୍ଷେତ୍ରରେ ଝିଅମାନେ ଆଗୁଆ କିନ୍ତୁ ଯୋଉ ଝିଅମାନେ କି ଛି ମାନେ ଶିକ୍ଷା ଲାଭ କରିପାରୁନାହାନ୍ତି ବା ଅଧା ଶିକ୍ଷିତ ହେଇ ବା ଅଧା କିଛି ପା ଠ ପଢ଼ିକି ରହିଯାଉଛନ୍ତି ସେଇମାନେ ବିଶେଷ କରି। ଶାଶୁଘରୁକୁ ଗଲାପରେ ଟିକେ ଅସ ଅର। ଅଧିକ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଯଦି ତାଙ୍କର କି
ସେଥିପାଇଁ ବି। ତା ପରେ ମ୍ୟାଡାମ୍ ଆଉ ଗୋଟେ କଥା କଣ କହିଲେ, ଯଦି ସେ ଝିଅ ଚାଲାକ ନଥାଏ କି, ମାନେ ଟିକେ ବୋକା ଥାଏ। ତା ହେଲେ ସିଏ ବେଶି ମାନେ ସମ୍ମୁ ଖୀନ ହବ। ଆଉ ଯଦି ବି ପାଠ ନ ପଢିକି ବି ଚାଲାକ୍ ଥିବ। ତା ହେଲେ ସେ ଜମା ବି ସମ୍ମୁଖୀନ ହବନି।
ତା ପରେ ମ୍ୟାଡ଼ମ୍, ଆଉ ଗୋଟେ କଥା ଆପଣ ଜାଣିଥିବେ, ଯେମିତି ନାରୀ ହଉଛି ଦୁଇ କୁଳକୁ ହିତା। ଦୁହିତା ଦୁହି କୁଳକୁ ହିତା। ଏଇଟା ଯେମିତି ଆପଣ କୁହନ୍ତୁ, ଗୋଟେ ନାରୀଟିଏ ଯଦି ପାଠ ପଢିବ ବା କିଛି ସେ ରୋଜଗାର କରିବ, ଯେମିତି ମୁଁ କହିଲି, କି ବିବାହ ପୂର୍ବରୁ ବାପା ମା ମାନେ ତାଙ୍କୁ ବୋଝ ବୋଲି ଭାବୁଛନ୍ତି। ବାହା ହେଲା ପୂର୍-ପୂର୍ବରୁ ଯଦି ଗୋଟେ ନାରୀ ଶିକ୍ଷିତ ହେଉଛି ରୋଜଗାର କ୍ଷମ ହଉଛି, ସେ କଣ କରୁଛି, ତାର ଉଁ ବାପା ମାଙ୍କୁ, ତାର ଭାଇ ଭାଉ-ଭଉଣୀମାନଙ୍କୁ ବିବାହ ପୂର୍ବରୁ ଆର୍ଥିକ ସହାୟତା କି ସେ କରୁଛି କି ନାଇଁ, ଏ ସହାୟତା କରୁଚି। ତାର ବିବାହରେ ମଧ୍ୟ ସହଯୋଗ କରୁଛି। ଆଜ୍ଞା କୁହନ୍ତୁ।
ହୁଁ। ମୁଁ କହିଲି, ଯଦି ଗୋଟେ ଝିଅଟେ ପଢିଥିବ କି କିଛି ବି ଅଳ୍ପ ପଢା ହଉ, ବହୁତ ପଢା ହଉ, ଯାହା ବି ସେ ଯଦି କିଛି କରିପାରିବ, ତା ପାଇଁ ସବୁଠାରୁ ବଡ କଥା। କାହିଁକି ନା ଯେତେବେଳେ ଝିଅଟେ ବାହା ହେଇଯାଏ ତ, ତାକୁ ମାନେ ସମସ୍ତେ କୁହନ୍ତି ଗୋଟେ ପର ଝିଅ, ମାନେ ଘରକୁ ଆସିବ ଗୋଟେ ପରଝିଅ
ଆଜ୍ଞା ଆଜ୍ଞା ନା ମୁଁ କହିଲି ସେଇଟା ତ କୁହନ୍ତି କୁହନ୍ତି ହଁ, ମୁଁ ସେଇଟା ତ ମୁଁ କଇଲି, ଯେମତି ତା ବାପା ଘର ଲୋକଙ୍କୁ ସେ ସହାୟତା କରିଥାଏ, ସେମିତି ଶାଶୁ ଘରକୁ ଗଲା ଶାଶୁ ଘରେ ମଧ୍ୟ, ଯଦି ସେ ଶିକ୍ଷିତ ହେଇଥିବ ପାଠ ପଢିକି, ତ ସେ ଅଧେ ରୋଜଗାର କଲେ। ସେ ପଇସାଟା ତାର ସ୍ଵାମୀର କାମରେ ଲାଗିବ। ତାର ପିଲାମାନଙ୍କ ଭବିଷ୍ୟତ ପାଇଁ ବି ସେ ରଖିପାରିବ। ତା ସହିତ ତାର ଯୋଉ ପିଲା ଛୁଆମାନଙ୍କୁ ହଁ, ନିଜ ଭବିଷ୍ୟତ ଗଢିପାରିବ। ତା ରେ ତାର ଯୋଉ ପିଲା ଛୁଆ ହେବେ ଫି ସେମାନଙ୍କୁ ମଧ୍ୟ ପାଠ ସାଠ ପଢେଇ ପାରିବ। ଆଉ ତ
ନିହାତି। ତା ପରେ ମାନେ ଆଜିକାଲିରେ ଦେଖନ୍ତୁ, ରିଚାର୍ଜ ଯେତିକି ମାନେ ଫୋନର ରିଚାର୍ଜ କଥା କହୁଛି, ମୁଁ ଫାଷ୍ଟ ରୁ ଆମେ ନିହାତି ଗୋଟେ ଫୋନ ଧରୁଛେ। ଯଦି ଆମେ ସେଇ ଫୋନର ରି ରିଚାର୍ଜବି ମାନେ ଉଠେଇବା ପାଇଁ ଆମେ ଯଦି କିଛି ନ କରିବା, ଅନ୍ୟ କାହାକୁ ଭରସା କରିବା, ଯେ ଆମ ରି ଚାର୍ଜ କିଏ କରିଦବ? ଆମେ ମାନେ କଥା ହବା କି ମୋବାଇଲ ଦେଖିବା କି ଯାହାବି ହଉ।
ଆଜ୍ଞା ଆଜ୍ଞା। ବର୍ତ୍ତମାନ ସମାଜରେ କୁହନ୍ତୁ ନାରୀ ଶି ଶିକ୍ଷା ହବାଟା ନିହାତି ବା ଗୋଟେ ନାରୀ ଶିକ୍ଷିତ ହବା ନିହାତି ଦରକାର। କାହିଁକି କହିଲ ମ୍ୟାଡ଼ାମ୍, ଯେତବଳେ ଗୋଟେ ନାରୀ ଶି ଶିକ୍ଷିତ ହଉଛି। ଗୋଟେ ପରିବାର ଶିକ୍ଷିତ ହେଇପାରୁଛି। ଆଉ ତାର ପିଲାମାନେ ଶିକ୍ଷିତ ହଉଚନ୍ତି, ଗୋଟେ ପରିବାର ଯଦି ଯୌ ଥ ପରିବାର ଆପଣ କୁହନ୍ତୁ, ଯେମିତି କିି ଝିଆରୀ ପୁତୁରା ଯିଏ ବି ଥିବେ, ଜଣେ ଯଦି ଶିକ୍ଷିତ ନାରୀ ଥିବ। ତ ସେମାନଙ୍କୁ ମଧ୍ୟ ଶିକ୍ଷା ଦାନ କରିପାରୁଛି, ତା ସହିତ ସେ ତାର କଣ କରୁଛି? ମାନେ ଗାଁ ସାହି ପଡୋଶୀ ଆପଣ କୁହନ୍ତୁ, ଯଦି ଶିକ୍ଷା ଲାଭ କରି ଶିକ୍ଷିତ ଭାବରେ ପରିଚିତ ହଉଛି, ତାଙ୍କୁ ମଧ୍ୟ ଶିକ୍ଷାଦାନ କରିପାରିବ। ହେଲାକି, ତା ପରେ ଆପଣ କୁହନ୍ତୁ ଗୋଟେ ନାରୀ ଶିକ୍ଷିତ ହେଲେ ଗାଁ ସେଇ ପଡୋଶୀ ନୁହଁ ଦେଶ ମଧ୍ୟର ଗୋଟେ ଦେଶରେ ବି ବିକଶିତ ହେଇପାରିବ।
ନିଜ ଘରର କଥା କହୁଛି କହିଲି ମ୍ୟାଡାମ ନିଜ ଘରର କ ଥା କହୁଛି ଯଦି ଗୋଟେ ଯଦି ସେଇ ଘର କେହି ବି ପଢା ପଢି ଲେଖା ଲେଖି ଜାଣିିନଥିବ ଯଦି ହ ଠାତ ଗୋଟେ ଝିଅଟେ ପାଠ ମାନେ ପାଠ ପଢିଲା ଟାଇମରେ ଅନେକ ଲୋକ ଅନେକ କଥା କହିବେ। ମୁଁ କହିଲି ମାନେ ଯେତେବେଳେ ଗୋଟେ ଝିଅ ଟେ ପଢିବ
ଆଜ୍ଞା ଆଜ୍ଞା ଆଉ ଟିକେ ବାହାରକୁ ଆସିକି ଟିକେ କଥା ହୁଅନ୍ତୁ।
ହଁ ଶୁଭିଲା ମୋ କଥା ମୁଁ କହିଲି ଗୋଟେ ଝିଅଟେ ଯେତେବେଳେ ପାଠ ପଢିବ ତ ଲୋକ ତାକୁ ସେତେବେଳେ କହି ତୋ ଝିଅକୁ ତୁ କ ପାଠ ବୟସ ହେଲାଣି ବାହା କରିଦେ ଯେତେବେଳେ ସେ ପାଠ ହଁ ଯେତେବେଳେ ପାଠ ପଢିକି କି ସିଏ ହୁଁ ଯେତେବେଳେ ପାଠ ପଢିକି କି ସେ ଗୋଟେ ଚାକିରି କରିବ ସେଇଟା ତାଙ୍କ ଘରର ଗର୍ବ ଠୁ ଧରିକି ବା ଗାଁ ର ଗର୍ବ ବି ହେଇ ଯିବ ଯେ ନାଇଁ ନାଇଁ ଆମେ କାଲି ଯୋଉ
ଭଲ କଥାଟା କହିଲେ ଦେଖିବେ କିନ୍ତୁ ଯୋଉଁମାନେ ମନା କରୁଥିଲେ ଗୋଟେ ଝିଅ ଟାକୁ ପାଠ ପଢୁଛ ସେଇ ଲୋକମାନେ କାଲି ସକାଳେ କହିବେ ଦେଖ କି ଆଜି ଆମେ ମାନେ ତାକୁ ମନା କରିୁଥିଲୁ ସେ ଏତେ ରୋଜଗାର କରୁୁ ଛି ଏତେ ପଇସା ପାଉଛି ସେମାନେ ମଧ୍ୟ ତାଙ୍କୁ ଦେଖ ହିଂସା କରିବେ ନାଇଁ ନାଇଁ କରିବେନି କାହିଁକି କି ଆମେ ମାନେ ତାଙ୍କୁ ତାହେଲେ ମନା କରୁ ତ ଦେଖ ସେଜି କେତ ରୋଜଗାର କରୁଛି କେତେ ପାଠ ପଢୁଛି ତା ଝିଅକୁ ଏତେ ପାଠ ପଢେଇଥିଲା ବୋଲି ସିଏ ରୋଜଗାର କରିପାରୁଛି। ହଁ। ସେତେ ଲୋକଙ୍କୁ ଚଳେଇ ପାରୁଛି। ଏସବୁ ନିଶ୍ଚିତ ଭାବରେ ଲୋକମାନେ କହିବେ ଆଗରେ ନ କହିଲେ ମଧ୍ୟ ଲୋକମାନେ ପଛରେ ମଧ୍ୟ ଏ ଜିନିଷ ଉପରେ କହିବେ ହେଲା କି?
ସେଥିପାଇଁକା ଗୋଟେ ଝିଅ ପଢିବା ପାଇଁ ହେଲେ ତାକୁ ମାନେ ସବୁ କିଛିର ମାନେ ଉ ସମ୍ମୁଖୀନ ହବ ସବୁ କିଛି ଅସୁବିଧା ତା ପଇସା ପତ୍ରଠୁ ଧରିକି
ଥାଏ ସେଥିପାଇଁ ତାର ପରିବାର ମାନ ଲୋକମାନେ ବିଶେଷ କରି ବାପା ମା ମାନେ ହେଲେ ମଧ୍ୟ ସମସ୍ତ କ୍ଷେତ୍ରରେ ସହଯୋଗ ବି କରିବା ଦରକାର ପାଠ ପଢ଼ିବା ପାଇଁ।
ତା ତାପରେ ଝିଅ ଟିକେ ବଡ଼ ହେଲେ ମାନେ ବାହାଘରର ମାନେ ଝିଅର ଇଚ୍ଛା ନଥିଲେ ବି ନାଇଁ ଆଉ ଝିଅ ବଡ ଇଛା ତାଁ ଯେ ନାଇଁ ବାହାଘର ଟାଇମ ହେଇଗଲାଣି
ଝିଅ ଟେ ହଁ ସମୟ ହେଲାଣି ଯେ ଆମେ ଗୋଟେ ଝିଅକୁ ବାହାଘର କରିଦବା ଆଉ ବର୍ଷ ସେ ଦୁଇ ବର୍ଷ ମଝିରେ ଟିକେ ଛାଡିକି ଅବଧି ଭିତରେ କିଛି ପଇସା ରଖିଲେ ପୁଣି ଆଉ ଗୋଟେ ଝିଅକୁ ବାହାର କରିଦବା କିନ୍ତୁ କିନ୍ତୁ ହଁ ସେଥିପାଇଁ ତ ଝିଅ ମାନେ ଯଦି ମାନେ ଟିକେ କମ ବୟସରେ ବାହା ହେଇଯାଉଛନ୍ତି ଅସୁବିଧାର ସମ୍ମୁଖୀନ ହଉଛନ୍ତି ବୋଲି ସରକାର ଆମର ଯୋଉଟା କୁହନ୍ତୁ କି ଆଗରୁ ଥିଲା ଝିଅ ମାନଙ୍କୁ ବା ପୁଅ ମାନ କୁହନ୍ତି ଯୋଉଟା ଅଠର ବର୍ଷରୁ ବିବାହ କରୁଥିଲେ ଏବେ ସେଇଟା ପରିବର୍ତ୍ତନ କରିଛନ୍ତି ଏକୋଇଶି ବର୍ଷରେ ପରିବର୍ତ୍ତନ କରିଛନ୍ତି ହଁ ଆଜ୍ଞା। କାହିଁକି କହିଲେ ଏକୋଇଶି ବର୍ଷ ହବା ଦ୍ଵାରା ଗୋଟେ ଝିଅଟିଏ ହଉ ବା ପୁଅଟିଏ ହଉ ବିଶେଷ କରି ଝିଅ ମାନଙ୍କୁ ତାରା ପାଠ ପଢା ସରିବା ସହିତ ତାର ମାନସିକ ସ୍ଥିତି ଯେମିତି କିି ଆପଣ କୁହନ୍ତୁ ଗୋଟେ ଝିଅ ଯଦି ବାହା ହଉଛି ମାନେ ବାହା ହେଇ ସାରିଲା ପରେ ଗୋଟେ ଯୋଉଟା କୁହନ୍ତି ଗୋଟେ ଆମେ ଗୋଟେ ପରିବାର ଯୋଉଟା ଛୋଟରୁ ଏକୋଇଶି ବର୍ଷ ଧରି ବା ବାଇଶି ବର୍ଷ ଧରିକି ଆମର ଗୋଟେ ପରିବାରକୁ ଛାଡିକି ଆମେ ଯାଉଛେ ଯାହା ସହିତ ଆମେ ମାନେ ବଢିଥିବା ତ ଆଉ ଗୋଟେ ପରିବାର ସହିତ ଖାପ ଖୁଆଇବା ପାଇଁ ଆମକୁ ସମୟ ଲାଗେ କି ନାହିଁ ଗୋଟେ ଝିଅ
ତାପରେ ତାପରେ ମେନ୍ ହେଲା ମ୍ୟାଡାମ ଧର୍ଯ୍ୟ। ଯଦି ଆମେ କମ୍ ବୟସରୁ ବାହା ହଉଛେ ସେଇଠି ଧୈର୍ଯ୍ୟ ଧରିକି ମାନେ ସେ କାମଟା କଲେ ହେଲା ମାନେ ରହିବାଟା ହଉ କି ଯାହାବି କୌଣସି ହଉ ଛୁଆ ପିଲା ଠୁ ଧରିକି ସବୁ କିଛି
ହଁ କେ ବା କିଛି କହି ଦଉଛି ତାକୁ ସେ କାମ ଟାକୁ ଆମେ କେମିତି ଭଲ ଭାବରେ ସୁରୁଖୁରୁ କରିବା ଗୋଟେ ଝିଅ ସେ ଶିକ୍ଷା ଲାଭ କରିଥିଲେ ସେ ଜିନିଷଟା ଜାଣି ପାରିବ ବା ସେ ଜିନିଷ ଟାକୁ ଟିକେ ଧର୍ଯ୍ୟର ସହିତ ଶୁଣି ପାରିବ ବା ଯେମିତି ସମୟର କୁହନ୍ତି ଯୋଉଟା ତାଳମେଳ ଦେଇକି ସେ ଭଲ ଭାବରେ ଗତି କରିପାରିବ ତେଣୁକରି ମନୁଷ୍ୟ ସମାଜରେ ଏ ସମସ୍ତିଙ୍କ ଶିକ୍ଷା ଲାଭ କରି